ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହଁ
ତୁ
କଣ କରୁଛୁ? ବଇଲୁ ହ୍ୟାଲୋ କଣ କହୁଛୁ
ବୁବାଯା
ହଁ ହଁ ସୁଣା ଯାଉଛି ବା କହୁନୁ। ଆଉ ଭଲ ଅଛୁ? ଭଲ ଅଛୁ ନା?
ଓୋ ହଁ ବାହାର ଯିବ।
ହଁ ଶୁଣ ହେଲା।
ହଁ ହଁ। ହଁ ଭଲ ଅଛି ଆଉ
ଆଉ କଣ କରୁଛୁ। ହଁ।
ହଁ ଭଲ ଅଛି।
କଣ କଣ କରୁଚୁ।
ହଁ ସୁବା ହଉଛି
କଣ କଛୁ ହଁ ଭଲ ଆଉ
ତୁ
ଅଂକିଶନୀ। ମୁଁ ଏଇ ବସିଲି ବା
ମାନେ
ଓଉ ଅଙ୍କି ଓହୋ ଭଲ ଆଉ ପଢୁଛନ୍ତି ନା ଖାଲି ବୁଲୁଛନ୍ତି।
ପ ଢ଼ା ହ୍ ଲା ଲି
କହ୍ ଗୋଟେ ଟେ କ୍ଲା
ହାଲୋ ହାଲୋ
ସେଇଠି ମୁ ହ ଆଉ। ଯୋଉ ହାଲୋ ହଁ ଆଉ କଅଣ କହ। ଆଉ ସବୁ ଭଲ। ଅଁ କଣ ଖାଇଲୁ? ଓହୋ ଭଲ ଆଉ। ମୁଁ ବରା। ବରା ଖାଇଛି। ବାବା ପଳେଇଲେଣି ବାବା ପଳେଇଲେଣି।